ହ୍ୟାଲୋ।
ଆଜ୍ଞା
ହାଲୋ।
ହ୍ୟାଲୋ।
ହଁ ଶୁଭୁଛି ଆପଣଙ୍କୁ?
ଆଜ୍ଞା ସବୁଛି କଣ କରୁଛନ୍ତି?
ଶୋଇଛି ମୁଁ। ଆପଣ?
ବସିଛି। ଖାଇଥିଲେ?
ଆଜ୍ଞା ଆପଣ ଯେ
ହଁ ହ ଖାଇଥିଲି।
କ ଖାଇଥିଲେ?
ଓ ଚିକେନ ବିରିୟାନୀ ଟିକେ ଖାଇଥିଲି।
ଓହୋ।
ଆପଣ?
ଭାତ, ଡାଲି, ତରକାରୀ, ଭଜା ଖାଇଥିଲି।
ଆଉ ଆପଣ ହଁ ମାନେ ନିରାମିଷ ଖାଆନ୍ତି ନି କି ନା ସରି ଆମିଷ ଖାଆନ୍ତିନି କି?
ନାଇଁ ନାଇଁ ମୁଁ ଖାଏ ନା ଖାଲି ଅଣ୍ଡା ଖାଏ।
ଓ ଖାଲି ଅଣ୍ଡା?
ହଁ। ଆଉ ଆପଣ?
ହଁ ମୁଁ ଖାଏ ମୁଁ କହିଲି ତ ଚିକେନ ବିରିୟାନୀ ଯୋଉ ଖାଇଥିଲି ତ। ଖାଏ ଆମିଷ ଚିକେନ ମାଛ ଖାଏ ଅଣ୍ଡା ବି ଖାଏ।
ଆଛା।
ୟେଶ୍। ଆପଣ ଅ ଯୋଉ କ୍ଷୀର ଫୀର ପିଅନ୍ତି?
ହଁ ହଁ ପିଏ।
ମାନେ ଦେଶୀ ନା ନା ଏମିତି ଯୋଉ ଓମଫେଡ ହଁ ହଁ ପିଏ।
ଦେଶୀ ଆଗରୁ ପିଉଥିଲୁ ଏବେ ଆଉ ଥୋଡ଼ି ମିଳୁଛି। ଆଗରୁ ଯେତେବେଳେ ମିଳୁଥିଲା ପିଉଥିଲୁ ଆଉ।
ହଁ ଅ। ଆଉ ଯୋଉ। ଦେଶୀ ଅଣ୍ଡା ମାନେ ଖାଆନ୍ତି ନା ଏମିତି ଯା ଆସେ ମର୍କେଟ
ସେଇ ମାର୍କେଟ ବାଲା ଆଉ।
ଓ ହଁ ଦେଶୀ ଅଣ୍ଡା ଖାଇଛନ୍ତି କେବେ?
ଖାଇଥିବି ହେଲେ ବୋଧେ ମନେ ନାହିଁ ନା ବୋଧେ ମୁଁ କେବେ ଖାଇନି ଆଜି ଯାଏ।
ଓହୋ ସେଇଟା ଟିକେ ମାନେ ମର୍କେଟ ବାଲା ଅଣ୍ଡା ଟା ଟିକେ ପୁରା ହ୍ଵାଇଟ ଥାଏ କିନ୍ତୁ ସେ ଯୋଉ ଇଏ ଅଣ୍ଡା ଟା କି ଜେ ମାନେ ୟେଲୋ ଟାଇପ ର ଥାଏ।
ଓହୋ ନା ମୁଁ ଖାଇନି।
ହୁଁ ହୁଁ ହେଇରାଆଉ ଏମିତି ବି ମାନେ ଦେଖିଥିବେ ଆଗୁରୁ ଯଦି ମାନେ ଟିକେ ସହର ଅଞ୍ଚଳରେ ତ ଏମିତି ଦେଶୀ ମିଳେନି ତ କଣ କରନ୍ତି ଲୋକ ଯାଆନ୍ତି ଗାଁକୁ ନେଇକି ଆସନ୍ତି ଏମିତି ହଁ ଦେଶୀ ଅଣ୍ଡା ଦେଶୀ କୁକୁଡା଼ ଏମିତି ସବୁ ନେଇକି ଆସନ୍ତି।
ହଁ ଦେଖିଛି।
ଆଜ୍ଞା।
ଏମିତି ଭୋଜି ଭାତି ପାଇଁ ବି ନେଇକି ଆସନ୍ତି ଗାଁକୁ ଯାଇକି।
ହଁ ଦେଶୀ କୁକୁଡା଼ ନେଇକି ଆସନ୍ତି ଆପଣ କେବେ ଖାଇଛନ୍ତି ନା ଖାଇନାହାନ୍ତି?
ନ ନା ମୁଁ କେବେ ଖାଇ ନଥିବି।
ହୁଁ। ଆଉ ଯୋଉ ଆପଣ ଜାଣିଛନ୍ତି ଗାଁରେ ସବୁ ଗଞ୍ଜା ଲଢେଇ ହୁଏ ବୋଲି।
ହଁ ଶୁଣିଛି ହେଲେ କେବେ ଦେଖିନି।
ହୁଁ ନାଇଁ ସେ ଯୋଉ ଗଞ୍ଜା ଲଢେଇ ମାନେ ଭଲ ଭଲ ଗଞ୍ଜା ସମସ୍ତେ ରଖନ୍ତି ମାନେ ଯିଏ ରଖ ଯିବା କଥା। ବୁଝିଲେ ବଡ଼ ବଡ଼ ଗଞ୍ଜା ସବୁ ରଖନ୍ତି। ତ ଗାଁ ରେ ଏମିତି ଲଢେଇ ହୁଏ ଧର ସେ ତାକୁ ହରେଇ ଦେଲା ସେ ଗଞ୍ଜା ଟା ସେ ନେଇକି ଯିବ। ଏଇରା।
ଆପଣଙ୍କ ଆଡ଼େ ହୁଏ ଦେଖିଛନ୍ତି ଆପଣ?
ନାଇଁ ଏବେ ତ ଆଉ ହଉନି। ଆଉ ଆମ ଗାଁ ରେ ହୁଏନି ମ ଏମିତି ଆଗରୁ ମୁଁ ଟିକେ ଥିଲି ଷଷ୍ଠ ସପ୍ତମ ବେଳେ। ଯାଇଥିଲି ମୁଁ ପିଉସି ଘର ଗାଁକୁ ସେଠି ହଉଥିଲା।
ଆଚ୍ଛା।
ଉହୁଁ। ପୁରା ଲୋକ ସମସ୍ତେ ହେଇଟା ସେଇଟା ଏମିତି ପୁରା ଚାଲିଥିବ ଯେମିତି ଖେଳ ଚାଲେ। ଏ ସେମିତି ଦେଖିବାକୁ ବି ଲୋକ ବହୁତ ପସନ୍ଦ କରିବେ।
ହୁଁ।
ହୁଁ। ଆପଣ ଗାଁ ରେ କଣ ସବୁ ହୁଏ ମାନେ? ଗାଁ ଜିନିଷ ଯେମିତି କି ମୁଁ କହିଲି କି ଗଞ୍ଜା ଲଢ଼େଇ
ଆମର ବି ହୁଏ। ସେ ଯୋଉ ଆମର ଗୋଟେ ପର୍ବ ଥାଏ ସେଦିନ ସନ୍ଧ୍ୟାରେ ଯୋଉ
ହୁଁ।
ହାଣ୍ଡି ରଖା ହୁଏ ଆଉ ଯୋଉ ଆଖି ବନ୍ଦ କରିକି ଲା ଠିରେ ଯୋଉ ପିଟନ୍ତି। ସେମିତି ବାଲା ଖେଳ ହୁଏ। ନାଁ ତ ମୁଁ ଜାଣିନି।
କୋଉ ପର୍ବରେ?
ଅ ନୂଆଁଖାଇର ସନ୍ଧ୍ୟାରେ ହୁଏ। ଆଉ ସେଟାରେ ସମସ୍ତେ ନିଜେ ମାନେ ତାର କେମିତି ପ୍ରାଇଜ୍ ଥାଏ ଆଉ।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
କି ଏତେ ପଇସା ମିଳିବ, ସେତେ ପଇସା ମିଳିବ ତ ସେଇ ହିସାବରେ ମିଳେ।
କେମିତି କଣ ହୁଏ?
ମାନେ ଗୋଟେ ଜାଗାରେ ଗୋଟେ ମାଠିଆ ୟା ତ ମାଟିର ହାଣ୍ଡି ଟିଏ ରଖା ହେଇଥିବ। ଆଉ ଟିକେ ଡିଷ୍ଟାନ୍ସ ରୁ ଗୋଟେ ଲୋକକୁ ଆଖି ବନ୍ଦ କରାହେବ, ସେ ଲା ଲାଠି ଟିଏ ଧରିବ ଆଉ ଯାଇକି ମାରିବାର ଥାଏ, ତ ଯିଏ ଫଟେଇ ପାରିଲା ସେ ଜିତିଲା ତା ମାନେ। ହଁ।
ମାନେ ଏମିତି ଝୁଲା ହେଇଥାନ୍ତେ ନା କଣ ମାଟି ହାଣ୍ଡି ଟା?
ରଖା ହୋଇ ଥାଏ। ଓଲଟା କି ରଖା ହୋଇଥାଏ ତା ମାନେ।
ଓହୋଃ। ତ ସେମିତି ମାନେ ପୁଅ, ଝିଅ ସମସ୍ତେ ଖେଳନ୍ତି ନା ଖାଲି ପୁଅ?
ଝିଅମାନେ ଏତେ ଖେଳନ୍ତିନି ଆମ ଗାଁରେ ପୁଅମାନେ ହିଁ ଖେଳନ୍ତି।
ନୂଆଁଖାଇ ସନ୍ଧ୍ୟାରେ ଖେଳନ୍ତି। ନାଇଁ କି?
ହଁ।
ହୁଁ ହୁଁ।
ହଁ ନୂଆଁଖାଇ ସନ୍ଧ୍ୟାରେ ଆଉ ତା ଆର ଦିନ ସେମିତି ଖେଳନ୍ତି ଆଉ।
ଓହୋଃ, ଆଉ ଆପଣ ସବୁ କୁଆଡ଼େ କୁଆଡ଼େ ବୁଲି ଯାଇଛନ୍ତି?
ବୁଲିଛି ମୁଁ ରିସେଣ୍ଟଲି ରାଉଲକେଲା ରେ ବୁଲିଥିଲି।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
ତା ଆଗରୁ ଆମେ ଗୋଟେ ଛତିଆ କହିକି ମନ୍ଦିର ସେଇଠିକି ଯାଇଥିଲୁ।
ହୁଁ ହୁଁ, ଆଉ?
ପୁରୀ ଯାଇଥିଲୁ। ସବୁ ଜାଗା ଯାଇଥିଲୁ ଆଉ।
କୋଉ ଜାଗା ଆପଣଙ୍କୁ ଟିକେ ବେଶୀ ଭଲ ଲାଗିଲା?
ଧବଳେଶ୍ୱର।
ଓହୋଃ। କେମିତି କଣ ଆପଣ ଯାଇଥିଲେ, କେମିତି କଣ ବୁଲିଥିଲେ ଟିକେ କହିବେ କି?
ଆମେ ତ ହଷ୍ଟେଲରେ ରହୁ, ତ ସକାଳୁ ବାହାରି ଯାଇଥିଲୁ ନଅଟା ବେଳକୁ ତା ପରେ ଦଶଟା ବେଳକୁ ଆମେ ବସ୍ ରେ ଭୁବନେଶ୍ଵରରୁ ଗଲୁ। ଏଇଠୁ ହଷ୍ଟେଲ ରୁ ଅଟୋ କରିକି ଗଲୁ। ଆଉ ତାପରେ ଭୁବନେଶ୍ଵର କୁ ଗଲୁ ଆମେ। ଭୁବନେଶ୍ଵରରୁ ଆମେ କଟକ ଯାଏ ଗଲୁ ବସ୍ ରେ। ତାପରେ କଟକରୁ ଆମର ଆମେ ଏଇଠୁ ଚାରିଜଣ ଯାଇଥିଲୁ। କଟକରୁ ଆମର ଆଉ ଗୋଟେ ସାଙ୍ଗ ଆସିଲା। ତା ସହିତ ମିଶିକି ଆମେ ପୁଣି ଏମିତି ମୋ ବସ୍ ରେ ହିଁ ଅ ଧବଳେଶ୍ଵର ଯାଏଁ ଗଲୁ। ତାପରେ ଧବଳେଶ୍ଵର ବୁଲିଲୁ। ତାପରେ ପୁଣି ମୋ ବସ୍ ରେ ଏମତି ଅଟୋରେ ଏମିତି କି ପୁଣି କଟକ ଆସିଲୁ। ଆଉ ସେ ଟାଇମ ରେ ବାଲିଯାତ୍ରା ଚାଲୁଥିଲା ତ, ବାଲିଯାତ୍ରାରେ ଅଧଘଣ୍ଟା ଟିକେ ରହିଗଲୁ। ଆଉ ତାପରେ ପୁଣି ଆମର ସେଇ ସାଙ୍ଗକୁ କଟକରେ ଛାଡିକି ଆମେ ପୁଣି ପଳେଇ ଆସିଲୁ ଭୁବନେଶ୍ୱର।
ଆପଣ ଯୋଉ ଧବଳେଶ୍ଵରରେ କଣ ମାନେ ବଡ ମନ୍ଦିର କଣ କଣ ଦେଖିଲେ ସେଠି ସବୁ?
ହଁ ଧବଳେଶ୍ୱର ବହୁତ ସୁନ୍ଦର ମନ୍ଦିରଟେ, ତାର ମେନ୍ ହେଲା ଧବଳେଶ୍ୱଵର ବାବାଙ୍କ ମନ୍ଦିର ବାକି ଏମିତି ଛୋଟ ଛୋଟ ଛୋଟ ବହୁତ ସାରା ମନ୍ଦିର ଅଛି ସବୁ ଭଗବାନଙ୍କ ମନ୍ଦିର ଅଛି। ଆଉ ଗୋଟେ ନଦୀ ଅଛି ନଦୀର ନାଁ ତ ମୁଁ ଟିକେ ଜାଣିନି। ଆଉ ଗୋଟେ ଝୁଲନ୍ତା ବ୍ରିଜ ଅଛି।
ଆଜ୍ଞା।
ସୁନ୍ଦର ଜାଗା ଟା। ଆଉ ଗୋଟେ ଏମିତି ବହୁତ ବଡ ବ୍ରିଜ ଅଛି। ମାନେ କିଛି ସପୋର୍ଟ ନଥାଇକି ଖାଲି କାଠ ବାଲା ବ୍ରିଜ ଅଛି ଗୋଟେ। ଝୁଲନ୍ଦ ପୋଲ ପୋଲ ଯୋଉ କୁହନ୍ତି।
ଗାଁ କଣ ସେ ମାନେ ଝୁଲେ କି?
ହଁ।
କେମିତି?
ମାନେ ତାର କିଛି ସପୋର୍ଟ ନାହିଁ ତ। ସେଥିରେ ତମେ ଚାଲିକି ଯିବ ଯଦି କିଛି ବି ହେଲେ ସେଇଟା ଟିକେ ମୁଭ୍ ହୁଏ ଆଉ।
ଓହୋ କୋଉଥିରେ ତିଆରି ସେଟା?
ହ୍ୟାଲୋ।
ଜାଣିନି।
ନାଇଁ ମାନେ କେମିତି କେମିତି ସେଇଟା ଝୁଲିକି ଥାଏ ନା କଣ।
ହଁ ଝୁଲିକି ଥାଏ।
ଓହୋ ମାନେ ଯୋଉ ଅ ତାର ଟାଇପ ର ହେଇକି ଓ ହଁ ବୁଝିଲି। ଆଉ ସେଠି ନଈଟେ ବି ଯାଇଚି ନାଇଁ? ଓହୋ ସେଥିରେ ମାନେ କଣ, ସେ ଯୋଉ ବ୍ରିଜ ଟା ଜଣେ ଗଲେ ଝୁଲେ ନା କେମିତି?
ନାଇଁ ଟିକେ ବେଶୀ ଜଣ ଗଲେ ଝୁଲେ।
ଓହୋ ଆପଣଙ୍କୁ ଛାଡିଲେ ଭିତରକୁ ଯିବାକୁ?
ହଁ ଛାଡ଼ିଲେ।
ଓହଁ ଆପଣଙ୍କ
ସେଠି ସିକ୍ୟୋରିଟି ଗାର୍ଡ। ଥିଲେ ତ ଛାଡିଲେ ନା ବ୍ରିଜ ର ମାନେ ପୁରା ଏଣ୍ଡକୁୁ ଯିବାର ବି ଏଲାଉଡ ନାହିଁ। ଖାଲି ପା ମଝିକୁ ଯିବାର ଲାଉ ଅଛି।
ଓହୋ ସେଇଠି ପାଖରେ ଖାଲି ବୁଲିକି ଆସିଲେ। ଭଲ ଲାଗିଲା ଜାଗା।
ହଁ ଭଲ ଲାଗେ।
ହୁଁ ଆଉ ବାଲିଯାତ୍ରା ଟେ କଣ?
ହଁ ତ ବାଲି ଯା ତପୋଇ ଜାଣିଚନ୍ତି?
ନାଇଁ ମୁଁ ଜାଣିନି ତ କଣ ମାନେ ତଅପୋଇ?
ତେ ମୁଁ ବି ଟିକେ କନଫର୍ମ ନାହିଁ ବୋଧେ ତପୋଇ ଯୋଉ ସାତ ଭାଇ ଯୋଉ ବାଣିଜ୍ୟ ପାଇଁ ଯାଇଥିଲେ। ସେମାନେ ଯୋଉ ଫେରି କି ଆସନ୍ତି ବୋଧେ ସେଥିପାଇଁ ବାଲିଯାତ୍ରା ହୁଏ ମୁଁ ବି ଟିକେ କନଫର୍ମ ନାହିଁ। ବହୁତ ବଳ ବଡ ମାନେ ଓଡିଶାର କହି ଏରା ସବୁଥିରୁ ବଡ ମେଳା ହୁଏ। କଟକ
ଉଁ ହୁଁ।
ବହୁତ ଦିନ ପାଇଁ ପନ୍ଦର ଦିନ ଖଣ୍ଡା ପାଇଁ। ସୁନ୍ଦର ହୁଏ।
ହଁ।
ହଁ।
ଭଲ ଆଉ ବୁଲି ବୁଲିି କି ତାହେଲେ ଆସିଲେ ପୁରା ନାଇଁ। ବହୁତ ବଡ ମେଳା ନାଇଁ?
ହଁ।
ସବୁ ପ୍ରକାର ଜିନିଷ ମିଳୁଥିବ ସେଠି?
ହଁ।
କେତେ ଦିନ ପାଇଁ ଥାଏ?
ଥାଏ ବୋଧେ ଦଶ ପନ୍ଦର ଦିନ ପାଇଁ ମୁଁ ଟିକେ ଏତେ ଠିକ ସେ ଜାଣିନି ଆଉ।
ଓହୋ ଆପଣ ଥରେ ଯାଇଥିଲେ ବୁଲିିବାକୁ ନା ଆଗରୁ ବି କେବେ ଯାଇଥିଲେ ବୁଲିିକି ଆସିଥିଲେ?
ନା ମୁଁ ଥରେ ହିଁ ବାଲିଯାତ୍ରା ଯାଇଚି ସେଇଠି ଥରେ।
ଓଅ କେମତି ଲାଗିଲା?
ଭଲ ଲାଗିଲା ଆମେ ଏତେ ବି ତ ବୁଲିନୁ ଟାଇମ ନଥିଲା ବୋଲି। ବାକି ଭଲ ଲାଗିଲା ଯେତେ ବି ବୁଲିଲୁ ଆଉ।
ଓହଁ କଣ ଖାଇଲେ ମାନେ ସେଇଠି ଖାଇଲେ ନା ଅଲଗା ଜାଗାରେ?
ନା ନା ସେଠି ଖାଇନୁ ବାଲିଯାତ୍ରରେ କିଛି ଖାଇନୁ।
ଓହ।
ହଉ ଆପଣଙ୍କର ଟାଇମ୍ ହେଲାଣି ଆଉ।
ଆଜ୍ଞା ଆଜ୍ଞା।